ହଁ ନମସ୍କାର ନମସ୍କାର ଆଉ ହଁ ଏବେ ଠାକୁର ପୂଜା କରିକି ଆସିଲେ ବା ହଁ ଖାଇ ଗାଧୁଆ ସରିଲାଣି ଠାକୁର ପୂଜା ମୁଁ ଟିକିେ ସକାଳୁ କରେ ଯେ ହେଲେ ଆଜି ଟିକିେ ଡେରି ହୋଇଇଗଲା ମାନେ ଉଠୁଠୁ ଟିକିେ ଡେରି ହେଇଗଲା। ତାପରେ ସକାଳୁ ଟିକେ ଯୋଗ ଫୋଗ ଟିକେ କରି ଉଠିଲା ବେଳକୁ ଟିକେ ସମୟ ଲାଗୁଛି। ଏବେ ପ୍ରବଳ ଗରମ ଥିଲା ଏବେ ଟିକେ ଥଣ୍ଡା ପଡିଯ
ହଁ ହଁ ଏବେ ତ କହି ଗଲେ ଏଇ ଲାଷ୍ଟ ରଜ ଠୁ ଟିକେ ଥଣ୍ଡା ପଡିଛି।
ଆ ତଥାପି ଲାଷ୍ଟ ର ଯେ ବି ଗରମ ଥିଲା ମା ବସ୍ ଗୁଳୁଗୁଳି ପ ବେଶୀ ହ ତା କାଲି ତାାରୁ ଥଣ୍ଡାଟା ପଡ଼ିଛି।
ହୁଁ କାଲି ବର୍ଷା ଉପରହଳା ହେଲା ନା ହଁ ବ ବର୍ଷା ସେଟା ଉପ୍ରୋବେଳି ହେଲା।
ହେଲା ହଁ ହଁ ବର୍ଷା ହେଯିବା କାଲିଠାରୁ ଥଣ୍ଡା ଟିକେ ଲାଗୁଛି। ଏଇଭଳିଆ ଏମିତିଆ ପାଗ ଟା ରଜ ସମୟରେ ହୁଏ।
ହଁ ଏମିତି ହେଲେ ଜାଣିବ ଗୋଟେ ର ରଜ ଲାଗିବ ଆଉ ରଜରେ ଆପଣ ରଜ ଜରେ ମାନେ କିଛି ପିନ୍ଧା ପିନ୍ଧି ଲଗା ଲଗି କିଛି ବି କରିପାରୁସନ୍ତି, ଏ ବର୍ଷ
ନାଇଁ କିଛି ଆଉ କି ଛି ସବୁ ତ ଖାଲି ଠିଆ ହେଲେ ତ ଝାଳ ବୁହୁଛି କଣ ପିନ୍ଧିବ?
ତାପରେ କୁଆଡେ ତ ବାହାରକୁ ଘ ଆଜ୍ଞା ମୁଁ କହିଲି ଘରୁ ତ ବହାରକୁ ବାହାରିଲେ, ହଁ ତାପରେ ଘରୁ ତ ବାହାରକୁ ବାହାରିଲେ ଗରମ। ଏଇ ବର୍ଷ ଯେତିକି ବି ଗରମ ହଉଛି କୋଉ ବର୍ଷ ସେତିକି ଗରମ ନଥିଲା।
ଏଁ ହଁ ସେଇଟା ଏ ଯେ ଏଲୋନୋ ଯୋଉ, କଣ କି କଣ ଏଲିନୋ। ଏଲିନା ର ପ୍ରଭାବ ଟା ଦେଖଉଛି ଆଉ। ଖାଲି ଏଇଭଳିଆ ହବ ବର୍ଷା ଟିକେ କମ୍ ହବ ଏ ବର୍ଷ। ଯାହା ଟିଭି ନ୍ୟୁଜରୁ ଆମେ କହୁ
ଆଜ୍ଞା। କିନ୍ତୁ ମାନେ ନାଇଁ ଗତବର୍ଷ ଶୀତ୍ ତ ଯେମିତି ପଡିଥିଲା ଆମର। ଶୀତଟା ହେମତି ଜୋର୍ ଯାରିଆ ପଇଲା ତ ଆମର ପଡି ନ ଥିଲା ଶୀତ ହଠାତ୍ କିନା ମାଗଶିର ମାସ ମାନେ ଲାଷ୍ଟ୍ ଗୁରୁବାର ଆଡିକି ଶୀତ ହେଲାନି ପୁରା ପୁରା ଜୋରଜାରିଆ ଶୀତ ହେଲା। ହୁଁ ସେମି ଖରା ଟା ବି ସେମିତି ମାନେ ଏତେ ଜୋରରେ ଖରା ହଉଛି ପୁରା ଜୋରିଆ ଖରା ପୁରା ହାଡଭଙ୍ଗା ଶ ହୁଁ।
ହଁ ତା ସହିତ ଏବେ ଠାକୁର ଠାକୁର ବି ଅଣ ସର ଘରେ ରହିବେ। ଦେବସ୍ନାନ ପୂର୍ଣ୍ଣିମା ଆଉ ନଅ ଦିନ ରହିଲା ଠାକୁର ଅଣସର ଘରେ ରହିଲେ ଆହୁରି ଗରମ ହବ ଗୁଳୁ ଗୁଳି ଟିକେ ହବ ଯେମିତି ହେଲେ।
ହୁଁ ଆହୁରି ଗୁଳୁ ଗୁଳି ହବ ଏଇନା ଆହୁରି ମାସେ ଖଣ୍ଡେ
ହବ ହବ ମାନେ ସେତ ଅଗଷ୍ଟ ସେପ୍ଟେମ୍ବର ଲାଷ୍ଟ୍ ପର୍ଯ୍ୟନ୍ତ ଏଇଟା ଗରମଟା ରହିବ।
ହଁ ସେପ୍ଟେମ୍ବର ଏଇ ଭାଦ୍ରମାସଙ୍କରେ ତ ବହୁତ ମାନେ ବି ଗରମ ହୁଏ ଛାଡ଼େନି ଗରମ ଟା। ଇଏ ଖୁଦୁରୁକୁଣୀ ଏକା ଓଷା କରୁନା ଆମେ। ତ ସେଇଥିରେ ବି ନୂଆ ହଁ। ଏଇ ଖୁଦରୁକୁୁଡି ଓସା ସାଙ୍ଗରେ ମାନେ ନୂଆ ପିନ୍ଧିବା ବହୁତ କଷ୍ଟ ହେଇଯାଏ ସେ ଗରମ ଯୋଉଠି ପୂଜା ହୁଏ ସେଠି ସମସ୍ତ ତେ ଥାଆନ୍ତି ନା ଆସିକି ସେ ଗର ହଁ ହଁ ସମସ୍ତେ ଆମ ଗୋଟା ଏଠି ମାନେ ପୂଜା କରୁ
ଗୋଟ ଟେ ଗୋଟେ ଜାଗାରେ ପୂଜା
ହଁ ମଁ ମୁଁ ଯେତେବେଳେ ଛୋଟଟେ ହେଇଥିଲି ମୋ ମାମା ମା ଆମ ପାଇଁ ପୂଜା କରିବା ଷ୍ଟାର୍ଟ କରି ଥିଲେ ମୋ ମାମା କ ଥିଲେ ମୋ ମାମାଙ୍କ ମାନେ ମଁ ପୂଜା ଯେଉଁ ଷ୍ଟାର୍ଟ କଲେ ତାଙ୍କ ଛୁଆମାନେ ବି ଆସିକି ନାଇଁ ଆମେ ବି କରିବୁ ତା ସାଙ୍ଗରେ ଏମିତି କରୁ କରୁ ବହୁତ। ପିଲା ମାନେ କଲେ
ତଥାପି କେତେ ପିଲା ହଉଛନ୍ତି ଏବେ
ଅଁ ଯାହା ହେଲେ ବି ମ୍ୟାଡ଼ାମ ମଁ ଚାଳିଶ ପଚାଶ ପିଲା ହବୁ ଆମେ ଟୋଟାଲ ଆମେ ସମସ୍ତେ ସେଇଠି ହଁ କିନ୍ତୁ ଆମ ଘରେ ଯୋଉ ହଉଥିଲା ସେଇଟାକୁ ଏବେ ଆମେ ଯୋଉ କୋଠ ଘର ପୁହା ଯାଏ।
ହଁ ହଁ ହଁ ହଁ କୋଠଘରେ ହେଲେ ଏଟା ସମସ ଶଙ୍କର ସେ ଘରଟା ଆଉ
ହଁ ମାନେ ଯୋଉ ଥାଏ ଗଭର୍ଣ୍ମେଣ୍ଟ୍ ତରଫରୁ କୋଠ କୋଠ ଘର ମାନେ ଆସେ ସେଇ କୋଠ ଘରକୁ ଆମେ ନେଇଯାଇଛୁ ଆମର ଏମିତି ଥାଏ ଗୋଟେ ଘର ସେଇ ଘରେ ଆମର ସବୁକିଛି ମାନେ ପୁଅ ପିଲା ମାନେ ହୁଅନ୍ତୁ ଏମିତି କିଛି ସଂସ୍ଥା ଆସିବ କି ଏମିତି ଅଙ୍ଗନବାଡ଼ି ଏମିତି ସବୁ ହୁଏ ନା। ତ ସେଇଟା ଗୋଟେ ବଡ ମାନେ କଣ କହିଲେ ତା ପାଖରେ ଅଙ୍ଗନବାଡି ବି ହୁଏ ଯେତେବେଳେ ଆମର ଟିକା ଫିକା କି?
ହଁ ହଁ ହଁ ହଁ ହଁ ସେଇଟା ହଉଛି ଗମେଣ୍ଟ ଗମେଣ୍ଟ ଘର ତିଆରି କରିଛି ସେଇଠି ଟୀକା ଦିଆଯିବ। କିମ୍ବା ଏ ଯୋଉ ଚାଉଳ ଫଳ ବିପିଏଲ ଚାଉଳର ହେରିକା କେବି ଦିଆଯାଏ ସେଠି?
ନାଇଁ ନାଇଁ ଚାଉଳ ହଙ୍କା ଦିଆଯାଏନି, ଚାଉଳ ଆମର ର-ଯୋଉଠି ଡିିଲର ସେଇଠି ଆମର ଚାଉଳ ଦିଆଯାଏ, ଆମର ଖାଲି ଏମିତି କୋଠକ ହଁ ଏଇ ଯୋଉ ଟିଭି ଫିଭି ଲାଗିଥିବ କି ଆସିକି ବସା ଉଠା ଵି ସବୁ କରି ପାରିବେ ସ ସମସ୍ତେ କୋଠ ଘରେ ବି ଯାଇକି ବସ ସ ଉଠା ପୂଜା ପର୍ବ ସବୁ ସେଠି ଗଣେଶ ପୂଜା ଠୁ ହଉ ସବୁ କିଛି ସିଏ ହବ ଏ ସେ ସେଥିପାଇଁ କା ଆମର ସେଇଠି ସବୁ ପୂଜା ପୂଜି ମାନେ ହଉଥିଲା। ଆମର ସେଇଠିକି ଉଠେଇକି ନେଇଗଲୁ ତ ଘରେ ଏତେ ପିଲା ସମ୍ଭବ ନୁହଁ ନା।
ହଁ ହଁ।
ଚାଳିଶି ତିରିଶ ପଚାଶ ପିଲା ହେଲା ବେଳୁ ଘର ପୁରା ଫୁଲ ହେଇଯିବେ, ହଁ ତାପରେ ଘରେ ଜିନିଷ ରହିଲା ନା ଘରେ ଯେତେ ବଡ ହେଇଥାଉ ପଛେ ଘରେ ଜିନିଷ ତାପରେ ସେଥିରେ ପାଣି ଫାଣି ସବୁ କାଦୁଅ ଫାଦୁଅ କାହିଁକିନା ବର୍ଷା ପ ଟା ବି ଭାଦ୍ରବ ମାସରେ ଟିକେ ଟିକେ ଆଉ ତାପରେ ଏତେ ମାନେ ଘର ଭିତରେ ପୁରା ଗରମ ହେଇ ଯାଇ ଘର ଆଉ ସେଥିପାଇଁକା ଆମେ
କୋଠ ଘରେ କୋଠ ଘରେ ଫ୍ୟାନ୍ ଫ୍ୟାନ୍ ସବୁ ଲାଗିଚି, ଫ୍ୟାନ୍ ଏ-ଆଉ ଏସ ହଁ ଆଉ ସେଟା ତ ପର୍ସନାଲ୍ ଘର ନୁହଁ। ଏସିି ଘର ଟା ହେଲେ ସେ ତାର ପୁଣି ଇଲେକ୍ଟ୍ରିକ୍ ବିଲ୍ ଫିଲ୍ ଦବାକୁ ପଡ଼ିବ ହେଟା ଏମିତି ହଉଥିବ ତେଣୁ ଫ୍ୟାନ୍ ଫ୍ୟାନ୍ ଲାଗ ହାଁ ହଁ।
ପୂଜା କରୁ ସେତେବେଳେ ଆମର ଧୂପ ଦୀପ ହଁ
ଲାଗିବ ଆଉ ଫ୍ୟାନ୍ କୋଉଠୁ ଲା
ଅ, ସେଥିପାଇଁ ଘରେ ଆମର ଆମ ଘରେ ପୁରା ଗୋଟେ ରୁମ୍ ରେ ଆମର ଯୋଉ ପୂ ଜା ହୁଏ। ସେ ରୁମ୍ ରୁ ସବୁ ଜିନିଷ କଢା ହେଇ ଯାଇ ଥିଲା ହେଲେ ବି ଗୋଟେ ରୁମ୍ ରେ
ପଚାଶ ଜଣ ପଚାଶ ଜଣ ପାଖାପାଖି ତା ସହିତ ତାଙ୍କର ଭୋଗ ତାଙ୍କର ଫୁଲ ଫୁଲ। ତାଙ୍କର ଦୀପ ଧୂପ ସବୁ ସାମଗ୍ରୀ ଥୁ ଥୋଇଲା ବେଳକୁ ଯେ ନିଶ୍ଚିନ୍ତ ନଖଟ ହେବ ଜାଗା ସର୍ଟେଜ୍ ହେବ।
କିନ୍ତୁ ଆମ ମାନେ କୋ ଠ ଘରକୁ ନେଇଛୁ ସତ ତ କିନ୍ତୁ ମୋ ମାମା ସବୁ ବର୍ଷ ମାଙ୍କୁ ଦିଅନ୍ତି ମାନେ ମାଆଙ୍କର ଯୋଉ ମୂର୍ତ୍ତି । ଅଛି ମାମା ହିଁ କୁହନ୍ତି ଯେ ନାଇଁ ତମେ ସମସ୍ତେ ଓସା କର କିନ୍ତୁ ମୁଁ ଘରେ ଜା ହଁ
ତିଟି ଦେବି ଆଉ
ମୂର୍ତ୍ତି ଆମର ଫାଷ୍ଟ ଯେତିକ ଆମର ସବୁ ।
ଜଣ ଜଣେ ଏମ ଯାଛନ୍ତି ଯେ କି ମୂର୍ତ୍ତି ମୁଁ ଦେବି ଏମିତି ବେଳେ ବଳେ ବି ତିନି ଚାରୋଟି ମୂର୍ତ୍ତି ବି ହେଇଯାଆନ୍ତି ।
ନାଇଁ ଆମର ଜାଚନା କିଛି ନାଇଁ ମାନେ ମାମା ତ କହିଲେ ମୁଁ ଫାଷ୍ଟ । ଗୋଟେ କିଣି କି ପୂଜା କ
କରୁଥିଲି ତେଣୁ ଏବେ କୋଠ ଘରକୁ ପଳେଇଲା ଯୋଉଠୁ ତେଣୁ ମୁଁ ଠାକୁରଙ୍କ ମୁର ର୍ତ୍ତି ଟା ଦେବି ଅନ୍ୟାନ୍ୟ ।
ନାଇଁ ସବୁ କିଛି ନାଇଁ ମାମା ସବୁ କିଛି ମାନେ ଭୋଗ ରାଆଗଠୁ ଧରିକି ଫାଷ୍ଟ ଯୋଉ । ଦିନ ପୂଜ ପୂଜା ହବା ଷ୍ଟେଟ ହେବେ ଧୂପ ଝୁଣା ଦିପଠୁ ଧରିକି ସବୁ କିଛି ମାମା କିଣିକି ଦେଇ ଦିଅନ୍ତି ଲୁଗା ଯୋଉ ନୂଆ ଲୁଗା ମା ପିନ୍ଧିବେ ସବୁ କିଛି ଦେଇ । ଦେବେ ଆମେ ପୂଜା ଷ୍ଟାର୍ଟ କରବୁ । ତାପରେ ଆଉ ଯାହା ଯାହା ଆମର ଖର୍ଚ୍ଚ ଚ୍ଚ ହବ । ଆମେ ପିଲାମାନେ ସମସ୍ତେ ଆଦାୟ କରିବୁ ଆଦାୟ କରିକି ଆମେ ଆମର କିଣାକିଣି କରୁ । କି ଲାଷ୍ଟ ଦିନ ଯୋଉ ପଇସା ଟା ବଳିବ ଭୋଜି ବି କରିଦଉ ହଁ ରବି ବାର ମାନେ ବୁଧବାର ଦେଖି ଆମେ ଭୋଜି ବି କ ଦଉ ବିସର୍ଜନ ପରଦିନ ଆମେ ଭୋଜି କରିଦଉ ଆଉ । ସେମିତି ହୁଏ ଆଉ ।
ହଁ ହଁ ତାହେଲେ ପୁରା ମୁ ପୁରା ଯା ଲ ବିସର୍ଜନ ଦିନ ପୁରା ଜାକ ଜମକରେ ପୂଜାଟା ହେଉଥିବ ଆଉ । ଆଉ ସବୁ ଯୋଉ ବିସର୍ଜନ ହେଲେ ବାଜା ଫାଜା ବାଜିିକରି ପୁରା । ପ୍ରୋସେସନ୍ କରିକି ନିଅନ୍ତି ନଦିକି ।
ନାଇଁ ମ୍ୟାଡ଼ାମ ଆମେ ସେମିତି ଏତେ ସବୁ ନିଅନ୍ତୁ ଆମେ ଘଣ୍ଟ ଆଉ ସେ ଯୋଉ କଣ କହିଲେ ହଁ ଶଙ୍ଖ ଘଣ୍ଟ ନିଜେ ହୁଳ ହୁଳି ପକେଇବୁ ଆମର ସେମିତି ହଁ ସେ ପ୍ରସେସନ କିଛି କରୁନି ମୁଁ ଯେମତି ଆମର ମାନେ ଫା ମୋ ମାମା ପୂଜା କରଇକି ଆମେମିତି ବିସର୍ଜ ଘଣ୍ଟ ବାଜିବ ଠକୁରଙ୍କୁ ଆପଣ ଆସିକି ବିସର୍ଜନ କରେଇବେ ତାପରେ ଯେମିତି ତାଙ୍କ ଙ୍କୁ ନେଇକି ଆମେ ନିଜ ହାତରେ ନିଜେ ଟେକିକି ନେଇକି
ନେଇକିରି ଯିବ ଆଉ ହଁ ସେଠି ପାଖାପାଖିରେ ଥାଏ ବୋଲି ଆପଣ ନା ନେଇ କିରି ଚାଲିଗଲେ ଏ ଯେଦି ଦୂର ଥିବ ଯୋଉ ନଦୀ ହଉ କିମ୍ବା ପୋ ପୋଖରୀ ହଉ ଯଦି ବିସର୍ଜନ କରିବାକୁ ଥିବ ଦୂରର ହେଲେ ତମକୁ ବାଧ୍ୟ ହେଇକି ତ ତମେ ଗାଡିରେ ଯିବାକୁ ପଡିବ ନା।
କିନ୍ତୁ ଆମେ ସେଇ ସେସବୁ ର ଆୟୋଜନ ଆମେ କରୁନୁ। ପଇସା ମାନେ ହବ ଆମେ ଯୋଉ ଦିନ ବିସର୍ଜନ ହୁଅନ୍ତି ସେଦିନ ମାନେ ଅଛନ୍ତି ପିଲାମାନେ ତାଙ୍କ ମନରେ କଣ ଥିବ ମୁଁ ସେ କଥା କହିପାରିବିନି କିନ୍ତୁ ବିସ ବିସର୍ଜନ ଦିନ ସେଦିନ ଗୋଟେ ମାନେ କାନ୍ଦ ଆସେ ନାଇଁ ଆମେ ଏତେ ଦିନ ହେଲା ପୂଜା କରୁଥିଲେ। ଆଉ ଠାକୁରଙ୍କୁ ଆମେ ମାନେ ମାସ ଧରି ଆମେ ଠାକୁରଙ୍କ ପାଖରେ ଆସିକି ଧୂପ ଦବୁ ସନ୍ଧ୍ୟାବେଳେ ଆସିକି ପ୍ରତ୍ୟେକ ଦିନ ମୋ ମାମା ଧୂପ ଦେବେ ହଁ ତାପରେ ମୋ ମାମା ପ୍ରତ୍ୟେକ ଦିନ ଠାକୁରଙ୍କୁ ମା ରଖିନି ମାସ ଯାକ କେହି କରନ୍ତୁ କେହି ନ କରନ୍ତୁ ମୋ ମାମା ସକାଳୁ ଗାଧେଇକି ଯିବେ ହଁ ବୁଧେଇ ଓଷା ବି ଥାଏ ଯୋଉ ମୋ ମାମା ସବୁ ହୁଁ ବୁଧେଇ ଓଷା ଓଷା ବି ମାମା କରନ୍ତି ମାନେ ଟୋଟାଲ ସବୁ ଦିନ ମୋ ମାମା ଆସିକି ଘର ଠାକୁର ପୂଜା କରିବେ ପ୍ଲସ୍ ଆସିକି ଏଠି ଠାକୁ ଠାକୁର ପୂଜା କରିବେ କହିବେ ଠାକୁର ଉପାସ ରହିବେନି କୋଠ କୋଠଘର ଆମର ଦିଟା ହୁଁ ତାପରେ ମାସଟାକୁ ହଁ ବୁଧେଇ ଓଷା ବି ସେଇଟି ଆମ ଘରେ ହଉଥିଲା। ମୋ ମାମାଙ୍କର ଟିକେ ମାନେ ସବୁ ଓଷା ପର୍ବ ତାଙ୍କୁ ସବୁ ଭଲ ଲାଗେ । ଆମ ଘରେ ବି ସେ ବୁଧେଇ ଓଷା ହଉଥିଲା ତ ସମସ୍ତେ ତ ହବା ଏଇପା କହିଲେ ମାନେ ଲୋକ ବଢିଲା ଠୁ ଆମର ସବୁ କିଛି ମାନେ କରିବା ସମ୍ଭବ ହେଲାନି
ସମ୍ଭବ ହେଲାନି ଯୋଉଠୁ କୋଠ ଘରେ ମିଶିକରି କର ସେଇ ବୁଦ୍ଧେଇ ଓଷା ବି ସେଇ ସମସ୍ତଙ୍କୁ ମିଶିକିରି ପୂଜା କରାଯିବ ଖୁଦୁରୁକୁଣୀ ଓଷା ବି ସେଇ ମିଶିକିରି ପୂଜା କର ହୁଏ ତେଣୁ ଯୋଉ ଏକାଠି ଆଉ କଣ ଆଉ ଅନ୍ୟାନ୍ୟ ଓଷା କେତେକ ଓଷା ଅଛି ମାନେ ତମେ ନିଜେ ନିଜେ ପୂଜା କରିବ ତମ ଘରେ ସେଟା କଲ ଏଇଟା ହୋଉଚି ପୁରା ଅ ସମସ୍ତ ଦଳ ହେଇକରି ମିଶିକିରି ଯେଉଁ ପୂଜାଟା କରାଯାଉଚି ତେଣୁ ସେଥିଲାଗି ସେମତି ଓସାରିଆ ଜାଗା ବି ଦରକାର ଓ ଓସାରିଆ ଘର ବଡ଼ ଘରଟା ବି ଦର କରେ
ବଡ ଘର ହେଲେ ବି ମ୍ୟାଡାମ କଣ କହିଲେ ଆମର ମାନେ ରୁମ ରୁ ରୁମର ବାହାରେ ବରଣ୍ଡା ଅଛି ତ ସେଠି ଯିବା ଆସିବା ବି ମାନେ ଘରେ ବାବା କି ଭାଇ ସେମାନେ ସବୁ ଯିବା ଆସିବା କ ରୁଥିବେ ତାପରେ ଘରେ କୋଉଠି କଣ ପାରୁସିୟା ହଙ୍ଗା ଥିବ। ସବୁଟାକୁ ଇଏ ହେଲେ ବି ମୋ ମାମା ମାନେ ପୂଜା ଯୋଉ ଦିନ ହୁଏ ତା ପୂର୍ବ ଦିନ ସବୁ କିଛି ଧୁଆ ଧୁୋଇ ସବୁ କିିଛି କରିଦିଅନ୍ତି।
ସେ କରୁଥିବେ ସବୁ ଜିନିଷ ସବୁ ଆଗ ସିଏ ମୁଖ୍ୟ ହିସାବରେ ହିସାବରେ ରହିଥାନ୍ତି ଆଉ କଣ ତମେମାନେ ପିଲାମାନେ ତମେମାନେ ସବୁତ ଝିଅ ପୂଜା ଝିଅମାନେ ତ ଏ ଖୁଦୁରୁକୁଣ ଓଷଟା ବିଶେଷ କରି ଝିଅ ବୋହୁ କରନ୍ତି। ତେଣୁ ବିଶେଷ କରି ଇମ୍ପୋଟାଂଶ ଝିଅ ଆଉ ବାହା ହେଇସାରିଲା ପରେ ହୁଁ ବାହା ହେଇସାରିଲା ପରେ ଗୋ ହଁ
ମତେ ସେ ସବୁ ଟିକେ ଜ ଜଣା ନଥିଲା ନା ମାମା ସେ ସେଥିପାଇଁ ବହୁତ ସାହାଯ୍ୟ କରୁଚନ୍ତ ଆଁ ଏବେ ବି ବୋହୁ ମାନେ ଆମ
ଗୁରୁଜନ ହିସାବରେ ସିଏ ଯେତିକ ସବୁ କରିଲେ ଆପଣମାନେ ସବୁ ଶିଖିଲେ ପୁଣି ଆପଣ ବଡ ହେଲେ ଧୀରେ ଧୀରେ ତା ତାକୁ ସେଇ ଜିନିଷ ଟା କରିଆସି।
ଆଜ୍ଞା ଆଜ୍ଞା ହୁଁ ଏନ୍ତେ ହେଇକି ସବୁ ଓଷା ପର୍ବ ସେଇଠି ହୁଏ। ଆଉ ସେ
ଯୋଉ ଓଷା ହୁଏ ଖୁଦୁରୀକୁଣି ଓ ଜା ହୁଏ।
ହଁ ଆମେବି ପ୍ରଶେସନ କରୁନା ଗୋଟେ ଭଲ ଲାଗେନି ଯେ ଆମେ ଖୁସିରେ କଣ ଠାକୁରଙ୍କୁ ଆମକୁ ଦୁଃଖ ଲାଗେ ମାସ ସଯାକ ଆମେ ମାନେ ଏକାଠି ବି ସେଇଠାକ କୁରଙ୍କ ବାହାନାରେ ବି ଆମେ ସବୁ ଝିଅ ମାନେ ବି ଏକାଠି ହେଇକି ମାନେ ଆ ଗୋଟ କାଠି ହେଇପାରୁନୁ।
ଖାଠି ହେଇକରି ହସ ଖୁସି ମଜା ମଜଲିସ କରିବା ସହିତ ମାଆଙ୍କ ସହିତ ଭକ୍ତି କରିବା।ଏସବୁ ଜିନ ଶଟା ହୁଏ ଆଉ।
କୋଠ ଘରେ ବି ଆମେ ବହୁତ, ବହୁତ ପିଲା ଏମିତି ବସିବୁ ବସିକି ମାଳ ଗୁନ ଥିବୁ ଗପ୍ ସପ୍ ମାଳ ଗୁନ୍ଥା ଇଏସ। ସେ ମାନେ ଏମତି ବହୁତ ବି ଟାଇମ୍ ସ୍ପେଣ୍ଡ କରିପାରିବୁ।
ହଁ ହଁ ସେଇଟା ସେଇଟା ବହୁତ ବଢ଼ିଆ ଲାଗେ। ଆଉ ତାପରେ ବି ଆମ ସମର ପଣଜ ନା ନଦୀ ପୋଖରୀ ଥାଇ ଯେ ସେଠି ମିଶିକିରି ଯାଉ ବାଲୁଙ୍ଗା ପୂଜା କରିବୁ। ବାଲୁଙ୍ଗା ପୂଜା କରିକିରି ଆସେ ବାଲୁଙ୍ଗା ପୂଜାଟା ହୁଏ। ଆଉ ସେଠି ବାଲୁଙ୍ଗା ପୂଜା କରିକିରି ଆସିକିରି ତା ଫୁଲ ତୋଳିବୁ ତାପରେ ଭୋରୁ ଭୋରୁ ବାଲୁଙ୍ଗା ପୂଜା କରିବୁ। ତାପରେ ଆସିକିରି ମା କର ପୂଜା ହଉ ସନ୍ଧ୍ୟାବେଳେ ତ ପୂାଜା ଟା ସେଟା ହୁଏ ଆଉ।
ନାଁ ଆମର ଦିନରେ ଆଉ ରାତିରେ ଦି ଟାଇମ୍ ପୂଜା ହୁଏ ହୁଁ।
ପ୍ରୋସେସିଂ ଚାଲିଥାଉ। ସନ୍ଧ୍ୟା ସମୟରେ ପୁରା
ଆଜ୍ଞା ଆଜ୍ଞା ହଉ ମ୍ୟାଡାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।ଏବେ ରହିଲି ମୋଆଡୁ ଫୋନଟା କୁ ରଖୁଚି।